ହ୍ୟାଲୋ। ମାନସି
ଆ
ହ୍ୟାଲୋ।
କଣ କରୁଛୁ?
ହ ହ୍ୟାଲୋ। ହଁ କଣ କରୁଛୁ? ଏଇ ବାଲକୁନ ରେ ଠିଆ ହେଇଛି।
ଝିଅ।
ମୁ ବ ବାଲକନ
ଓହୋ। ସିଏ କଣ ସବୁବେଳେ ତାଙ୍କ ଘରେ
ସ ଆଠଟା ବେଳକୁ ଉଠିଲା ଏବେ ଗଲା ସେମାନେ ବସି ବସି ଗଲା ଅଧଘଣ୍ଟା ଚାଳିଶ ମିନିଟ ତାପରେ ତାସିବା ଗଲା। ଦିନରେ ଦୁି ପରେ ତ ଚାରି ଦି ଘଣ୍ଟା ଖଣ୍ଡେ ଥିବ ତା ଘରେ। ଦିଘଣ୍ଟା ଥିଲା ସେଆଡୁ ଆସିକି ତାପରେ ଶୋଇଲା। କଣ କହିଲୁ?
ତମକୁ ଟିକେ ହାଲକା କରିଦଉଛନ୍ତି।
ହଁ ସେଇଟା ତ କରୁଛନ୍ତି ମୁଁ ଟିକେ ତ ପନ୍ଦର ମିନିଟ ଟିକେ ଗଢିଲି। ନେଲେ ବୋଲେ ମୁଁ ସେ ଯୋଉ ସେ ବରା କଲି ଶାଗୁ ରେ ନା ଆଳୁ ସିଝେଇକି ରଖିଦେଇଥିଲି ଉଠିକି ନା ବରା କରିଲି। ଗୁଡ଼ୁଘର କଣ ଦେଶୀଚିକେନ ଦେଇଛନ୍ତି ଝୋଳ ଚିକେନ ତରକାରୀ ନାଇଁ ନାଇଁ ତରକାରି ଚିକେନ ଦେଇଛନ୍ତି ଆଜି ଅଧିକ। ଆଣଥୀ ଦି ଜଣ ତ ଅଧିକ ବଳିଥିବ ଦେଇ ଦେଇଛନ୍ତି। ହଁ ସତ ବାପା ତ ବାହାରେ ଖାଇବେ ମନ୍ଦିରରେ ଦିପୁ କହୁଥିଲେ ଚିଲି ଚିକେନ ଆଣିବାକି। ଭାଇ କହୁଥିଲେ ଚିଲି ଚିକେନ ଆଣିବାକୁ ଆ କ ତ ଦେଇ ଆଁ
ଆଜି କୋଉ ପୂଜା ଅଛି ନା?
ନା ତ। ଆଉ ଇଏ କହିଲେ ଚିଲି ଚିକେନ କିଣିକି ଆଣିବାକୁ ଯେ ତାଙ୍କର ତ ଚିକେନ ଦେଲେ ଆମେ କାଇ ଆଣିବୁ ପାଞ୍ଚ ଛଅ ପାଞ୍ଚ ପିଶ୍ ଖଣ୍ଡେ ଦେଇଥିବେ। ଆଉ ମାଛ ଅଛି ଆହୁରି ସାତ ଆଠ ଟା କିଏ କେତେ ଖାଇବ କହୁନୁ।
ହଁ ତୋ ଶାଶୁ ଖଇବେ ଯେ ମାଛ ମାଛ ତ ହଉଛନ୍ତି।
ହଁ ହଁ। ସିଏ ଖାଇଲେନି ଜାଣିଚୁ ସକାଳେ ପୁଣି ଚୁନା ମାଛ ଅଛି। ସକାଳେ ମୁଣ୍ଡ ଟେ ଖାଇଲେ ଗୋଟେ ପିସ୍ ଖାଇଲେ ନା କଣ।
ହ
କଣ ଆସିଲେଣି ଭାରେ ଇଏ ଆସୁ ସାଢେ ଦଶଟା ଲୋ ମା ସାଢେ ଦଶଟା ଏଗାରଟା ଏମତି।
ଏଗାରଟା ସାଢ଼େ ଏଗାରଟା?
ଏଇ ଏଗାରଟା ସାଢେ ଦଶଟା ଏଗାରଟା ଏଇ
ସେ ସହିଦ ନଗରରେ ବି ହେଇଯାଇଛି ବା।
କଣ କହିଲୁ?
ଶହିଦ ନଗର ଏବେ ଯାଉଛନ୍ତି।
ଶହିଦ୍ ନଗରରୁ ତମ ଘର କେତେ ବାଟ କି?
କେତେ ବାଟ ହବନି ବହୁତ ବାଟ ଦେଖେ ଶହିଦ ନଗରରୁୁ ଆସିଲେ ସେ ଏଜି ଫେଜି ଦେଇକି ଆସୁଛନ୍ତି ଆଉ। ବହୁତ୍ ବାଟ ନୁହଁ ରାଜମହଲ ହେରିକା ଦେଇକି ଆସୁଥିବେ ଯଦି
ଶହିଦ୍ ନଗର ଏଜି ଦେଇକି କୋଉଠି ଆସୁଥିବେ। ବାଣୀବିହାର ହଁ ରାଜମହଲ ଦେଇକି ଆସୁଥିବେ।
ହଁ ରାଜମହଲ୍ ଦେଇକି ଏଜି ଦେଇକି ଆସିବେନି କି। କେତେବାଟ ହେଲାଣି।
ଝିଅ ଉଠିକି ଖାଇଲାକି ଖାଇଲାନି?
ହଁ ବା ଏଇ ଗୋଟେ ଚାମଚ ସେରଲାକ୍ ଦେଲି ଗୋଟେ ଚାମଚ ଖାଇଲା। ଏବେ ଯଦି ଅଧିକ ଟିକେ ଖାଇଥିବ ପୁଣି ରାତିରେ ଖାଇବନି ଭୋକ ଲାଗିବ ନା ନାହିଁ?
ହଁ ଯୋଉ ସିଝା ସିଝି ଦଉଚୁ କି ନାଇଁ ତାକୁ?
ଆଜି ଲୋ ମାଛ ମାନେ ଭା ତ ଉପରେ ଟିକେ ହେଲା ଦି ତିନି ଚାମଚ୍ ହବ ଆଉ ମାଛ ପିଶ୍ଟେ ଦେଲି ଯେ ଭାଇ ଖାଇଲାନି। ବାମ୍ପ ବାହାର କରିଦେଲା ତିନି ଘଣ୍ଟା।
ମାଛ ଫାଛ ଏତେ ଦେନା ଶୁଣୁ ତାକୁ ଅଣ୍ଡା ସିଝା ଦେ।
ମାଛ ଭଜା ମାଛ ଭଲ ବି ମାଛ ଭଜାକୁ ଅଣ୍ଡା ସିଜା କହିଛନ୍ତି। ସେ ଦେଲେ ବି ସବୁ ଖାଉଛି ଯେ ନା।
ତାକୁ ନା ସବୁ ଫଳକୁ ପ୍ୟୁରି ବନେଇକିନା ଛାଣେ।
ଆ ସେଉ ଫେଉ ଖାଉଥିଲା ଆଉ ଏବେ ତା ବି ଦେଇନି ବହୁତ୍ ଦିନ ହେଲାଣି। ଏବେ ଛତୁଆ କରିଦେଇଚି। ମଝିରେ ଚୁଡାଗୁଣ୍ଡ କରୁଥିଲି ଝାଡା ହଉଥିଲା ଯେ। ଚୁଡାଗୁଣ୍ଡ ସରିଗଲା ବନ୍ଦ କରିକି ଛତୁଆକୁ କରୁଚି ସବୁ ପକେଇ ଦେଇଚି ଡ୍ରାଏ ଫ୍ରୁଟ୍ସ ସବୁ ପକେଇଚି ଖାଲି ଓଟସ୍ ହିଁ ପକେଇନି ଆଉ ସବୁ ପକେଇଚି।
ଓଟ୍ସ୍ ଦବୁନି। କଣ କହିଲୁ ଓଜନ କମାଏ।
ହଁ ବା ହଁ ଓଟ୍ସ୍ ସେଥିପାଇଁ ପକେଇନି। ଓଟ୍ସ୍ ପକେଇନି ଆଉ ସବୁ ପକେଇଛି। ଭାଇ ତାକୁ ତୁ ଗୋଟେ ଚାମଚ୍ ଦବୁ ଅ-ଅ ଖାଲି ହଉଛି ଅ। ମାନେ ତୁ ଖାଇବା ଗିନା ନେଇକି ଯିବୁ ଅ। ପାଣି ଆଣିବୁ ପାଣି ଆଣିବୁ ଦେଖିଲେ ଅ କରିବ। ପାଣିଟା ଦେଖିବୁ ଦେଖ୍ ଏଟା ପାଣି ହେଲା କହିଲେ ଆଉ ଅ ହବନି ହେଲା।
ଏଠି ଖାଇବା ଦେଖିଲେ ରୋଲ ବାହାର କରିବ।
ଖାଲି ଓ ବା ଖାଲି ବା ଅକାର ଆଣିବ ଅ ଆ ମାନେ ଜାଣିଶୁଣିକି।
ତୋ ଶାଶୁକି ଆଜି ଘରେ ତ
କଁ କହିଲୁ?
ତୋ ଶାଶୁ ଖୋଉଚନ୍ତି କେମତି ଲୋ?
ନାଁ। ଉଁ ନୁହେଁ। ଏଇଦି ତୁ ପୁ ମାନେ ମୁଁ ତାକୁ ଚିକଣେଇକି ସିଝା ଫିଝା ଦେଇ ଦଉଥୁଲି ତ ମାନେ ଦୁ ଜାଲିରେ ଚକଡିକି ପେଷ୍ଟ ଭଳିଆ ବାହାରି ପଡୁଥୁଲା, ସେଇଗୁଡା ତଣ୍ଟରେ ଢୋକି ଦଉଥୁଲା। ବଡ଼ ହେଲାଠୁ ସେଉଡା ମନ୍ ଟୋଟାଲି ଫିଜିଓଥେରାପିରେ ମନା କରୁଚନ୍ତି ସେମତି ଦବୁନି। ପାଟିଟା ଯେତେ ଚୋବେଇବ କଥା କହିବ।
ତା ଦାନ୍ତ କେତେଟା ଉଠିଲାଣି?
ଆହାର ଚାରି ଛଅ ଆଠଟା। ଉଁ ଯୋଉ ଚୋବେଇବ ତାକୁ ଏବେ ଭାତ ଦଉଚି ଯେ ସିଏ ଭାତ ମୋ ଠାଟେ ହେଲେ ଖାଉନେଇ ଦେଖି ମୁଠାକୁ ତ କମ୍ ନଉଚି।
ଧତ ଉଡାକ ଚକଟି ଚକଟି କି ଖୁଆ।
ଚକଟିକି ଖାଉଚି ଯେ ଇ ପୁଚକିନା କାଢି଼କି ପକେଇ ଦଉଚି ମାନେ କେମିତି ଲାଗିବ ଭାଇ। ଆଉ ଛତୁଆ ସଖାଳେ ଶୁଖିଲା ସଖାଳେ ଛ ଛତୁଆ ଦଉଚି ଯେ।
କନ୍ଦମୂଳ ସିଝା ଦେ।
ହୁଁ ଏଇତ ମୁ ଆଉ ମା କିଏ ମାର୍କେଟ ଯାଇଚି ଯେ ମୁଁ ଯାଇନି।
ଦ ଏ ଏମିତି ନହେଲେ କରେ ଆପଲକୁ ଛତୁଆ ଗୋଳେଇକିନା ଦେଇଦେ ସେଉରେ।
ଉଁ ହୁଁ ମଝିରେ ଆପଲ ଦଉଥୁଲି ତାପରେ ଆପଲ ଆଉ ଦେଲିିନେଇ ସୁଜି ଦେଲି ଖାଲି ଚାରିଟା ଅଳୁକୁ। ଏବେ ସେ ଚୁ ଛତୁଆ ଦୋଉଚି କି ସେର୍ଲାକ ଏମତି ଆଉ।
ଉଁ ହୁଁ।
ହଁ ହୁଁ।
ଆ ତୋ ଶାଶୁ ଶଶୁର କଁ କରୁଛନ୍ତି?
ଆଁ?
ଶାଶୁ ଶଶୁର କଁ କ
ବାପା ମିଟିଙ୍ଗି ରଥଯାତ୍ରା ପାଇଁ ମନ୍ଦିରକୁ ଯାଇଛନ୍ତି ମମି ଟି ଭି ଦେଖୁଛନ୍ତି ବସି। ହୁଁ।
କଁ ଟା କରୁଚନ୍ତି?
ଟି ଭିି ଦେଖୁଚନ୍ତି। ଓହୋ।
ଓ କୁଆଡ଼େ ଯିବୁ ବୋଲି କହୁଥୁଲୁ କଣ ପାତ୍ର ପଡ଼ା? ପାତ୍ରପରୁ ହଁ ପୁରୁ।
ଆ ବାପା ସବୁ ବାପା କୋହୁଚନ୍ତି ହେବାଜି ପଳେଇବି ସବୁ କରୁଚନ୍ତି ଜାଣିଚୁ। ଦାନ୍ତ କଢ଼ା ହେଲା ସିଏ ଦେଲେ ପଇସା। ଝିଅର ଯଦି ଖାଇବା ଅଣା ହେଲା ସେ ଦେଲେ ମୋର ଯହା ମେଡ଼ିସିନ୍ ଆଣୁଚନ୍ତି ଦୋଉଚନ୍ତି କୋହୁଚନ୍ତି ଯଦି ଯିବି ହାରି ଆଉ। ଚି ଲାଗି ମୁଁ ଯିବା ପାଇଁ ଏଥିପାଇଁ ମନା କରୁଚି ଦେଖ୍ ସିଆଡୁ ଆସିଲେ ଦି ଦିନ ପରେ ପୁଣି ଇଆଡ଼େ ଯିବୁ। ବାଲ୍ ତ ଦିନେ କୁଆଡ଼େ ଏପଟ ସେପଟ ହେଲେ ପୁରା ଦେହ ଖରାପ ହେଇଯାଉଚି। ମୁଁ ସେଥିପାଇଁ ମନା କରୁଚି ନହେଲେ ଆଉ କିଛି ନାଇଁ। ଆଉ ଦେଖେ ଇଏ ତ ବରଯାତ୍ରୀ ପଳେଇବ ଦିନ ବେଳେ କଟକ ଯେ ଆସିବେନି, ମୁଁ ଏକା ରହିକି କଣ୍ଟା କରିବି।
ହଁ, ତୋ ଶାଶୁ ଶଶୁର ବି ଯବେ କି?
ହଁ କାର ରେ ଯିବେ ବୋଲି କହିଲେ ଯିବା, ମୁଁ ଦେଖିନି ମନ୍ଦିର ମେନ ତ ସେଥିପାଇଁ କହୁଛନ୍ତି ଚାଲେ।
ମାନେ ତାରା ତାରିଣୀ ମୁଁ ଦେଖିନି।
ହୁଁ ହୁଁ ମୋତେ ଭୋକ ଲାଗିଲାଣି ତ ଖାଇବି ତ
ଖାଇଦଉନୁ?
କେମିତି ଖାଇଦେବି?
ମାନେ ଶଶୁର ଖାଇସାରିଲେଣି?
ହଁ ତାଙ୍କୁ ଖାଇବାକୁ ଦେଲି।
ଆଉ ତୁ?
ବସିଛି ଖାଇନି ବ
ହୁଁ
ଖାଇବାକୁ ଦେଇକି ବସିଛି ଆଉ।
ହୁଁ ହୁଁ ଆମକୁ ମାନେ ଭୋକ ଲାଗୁନି ସନ୍ଧ୍ୟାବେଳେ ସେ ଶାଗୁ ଖାଇଥିଲୁ ବୋଲିକି କଣ ଯେ, ଛୋ ଛୋଟ ବରା କରିଥିଲି। ମାନେ ଭୋକ ଜମା ଲାଗୁନି। ଏପର୍ଯ୍ୟନ୍ତ ହେଲାଣି ନା ଆଉ କିଛି ଖାଇନୁ ଆଉ କଣ ଆଉ କିଛି ଖାଇନୁ। ପାଞ୍ଚଟା ସାଢ଼େ ପାଞ୍ଚଟା ହଁ। ଯିବି ନା
ବାହାରକୁ ହଁ
ହଁ
ବାହାର ରୋଟା ଦେନି ଏବେ କଫ ହେବ।
ବାରଶହ ପାଞ୍ଚ ମାସକୁ ଏଇରା ମତେ ଏତେ ମତେ ଭଲ ଲାଗୁନଥିଲା ମୁଁ କହିଲି ଛଅ ମାସକୁ। ପୂର୍ବରୁ ଦେବିନି ବୋଲି ଦେଖିଲା ବେଳକୁ ଦେଲି ମାନେ ମୋର କ୍ଷୀର ସଫିସେଣ୍ଟ ହଉଥିଲା କିନ୍ତୁ ତାର ୱେଟ ବଢୁନଥିଲା ସେଥିପାଇଁ।
ହଁ ମା କ୍ଷୀର ବି ବେଶୀ ତ ମା କ୍ଷୀର ଟା ଭଲ।
ଭଲ ଲେ ଯେ ଏ ମା ପକୋଡା ସାଇକଡସି ନେଇକି ବର୍ବା ଦିଆ। ହୁ ହୁଁ ଭଲ ନୁହଁ ସାଇକିଡସ୍ ହଁ ଛାଡ୍। ଆରେ ହଁ ବହୁତ ସେଥିପାଇଁ ଦେଲି ମୁଁ ନହଲେ ଦେଇନଥାନ୍ତି ଆଉ। ଖାଉଛି ନାନ ଖାଉଛି ଗୋଳେଇକି ଥରେ ଦିଇ ଥର ପିଉଛି ନହେଲେ ଛତୁଆରେ ଏଇ ସୁଜିରେ କି ରୁଟିରେ। ଆଜି ରୁଟି କରନି ଆମ ପାଇଁ ରୁଟି କଲା ବେଳକୁ ରୁଟି କରିଦିଏ।
ହେଲାନା?
ଲିପନ ନାଇଁ ଆଡମିସନ ବାହାରନି ତାପରେ ସେ ସେଇଠି ପଢିବ।
କାଉଠିକି? କାହିଁ ସେଇଠି ପଢ଼ଉଥଲ କିଛି ପଢ଼ିବନି କିଛି ଶୁଣନି। ତାର ଆଗକୁ ବଢିବାର କିଛି ନାହିଁ।
ତାହାଲେ ଦେଖେ ଦେଖ ମୁଁ କହିବା କଥା ହେଲା ମୁଁ ଅବଶ୍ୟକ ତାଙ୍କ ପାଇଁ ମୁଣ୍ଡ ଖୋଳେଇବା କଥା ନୁହେଁ। ନାଇଁ ମୁଁ କହିବା କଥା ସେ ପ୍ରାଇଭେଟରେ ବାହାରେ ପଢିଲା ଯିବା ଆସିବା ଦୁଇଶହ ତିନିଶହ ଟଙ୍କା ନବ ପ୍ରାଇଭେଟରେ ଏଇନ ଦଶ ବାର ହଜାର ଆଡମିସନ ଯିବା ଆସିବା ଦୁଇ ଶହ ତିନି ଶହ ଏତ ଆର୍ଟସ ପଢିବ ତ ଏଇଠି କାହିଁ ଯୋଉ ଏଠି ସବୁଦିନ କ୍ଲାସ ହଉଛି। ଆଉ ପାଖରେ ତାର ସେ ଗଲା ପଇସା ପତର ହଉଛି ହଉଛି ପ୍ଲସ୍ ଟୁ ଡେଲି ହଉଛି ପ୍ଲ ଟୁ ଡେଲି ହଉଛି।
ହଉ ରଖେ ପରେ କଲ କରିବି ହେଲା। ତମ ଫୋନ୍ କୁ ଫୋନ୍ କରୁଚି
ହଉ ହଉ ର ଖୁଛି ହେଲା।